ହ୍ୟାଲୋ
ହଁ ସାର୍
ହଁ ନମସ୍କାର! ଭଲ ଅଛନ୍ତି?
ହଁ କଣ କରିଛନ୍ତି ଆପଣ?
ମୁଁ ଟିକେ ଆମର ଯୋଉ ମିଟିଂ ହବ ସେ ପ୍ରୋଜେକ୍ଟ ବିଷୟରେ ଟିକେ ଦେଖୁଥିଲି। ମୁଁ ଭାବୁଛି ତମର ଯୋଉ ସେ ଖଦ୍ରିପଳା ରୋଡଟା ଅଛି ସେଟାକୁ କେମିତି ପୁରା ମାର୍ବଲ ପକେଇଲେ ତଃ -
ଏ ସାର୍ ମାର୍ବଲ ପଡିଲି ଖରା ଦିନ। ସିନା ଭଲ ହେବ ବର୍ଷା ଦିନ ଲୋକମାନେ ଖସିବେନି କି ମାର୍ବଲ ମାନେ ଆପଣ- କୋଉ ମାର୍ବଲ କଥା କହୁଛନ୍ତି ସେ ଯୋଉ ସେ ଯୋଉ ସ୍କୁଲ ଇଏ ଗୁଡାକ- ଫିସ୍ ଗୁଡାକ ବାହାରେ ପଡୁଛି ସେଇ ମାର୍ବଲ କଥା କହୁଛନ୍ତି ନା ଏଇ ଘର ଟାଇଲ କଥା -
ନାଇଁ ଭଲ ଆମେ ଭଲ କ୍ଵା ଭଲ ଭଲ କ୍ଵାଲିଟିର ମାର୍ବଲ ଟା ଲଗେଇବା। ଲୋକମାନଙ୍କୁ କଣ୍ଟା ବୁଟ ପିନ୍ଧିବାକୁ ଦେବା ଯେମିତି ଗଡ଼ ଖସିବନି।
ଉ ହୁଁ ସାର୍ ବୋଜେଟ କେତେ ଟଙ୍କା ଆମର।
ବଜେଟ ଆମର ପଚାଶ କାଟି ପଚାଶ ହଜାର କାଟି।
ପଚାଶ ହଜାର କୋଟି ସେଥିରେ କଣ ଇଷ୍ଟନ ବସାଯିବ?
ନାଇଁ ତାପରେ ଏପଟେ ଯୋଉ ଆମେ ବାହାରେ ଏସିି ଲଗେଇବା ବହୁତ ଗରମ ହେଇଗଲାଣି।
ସାର ସେ ଯୋଉ ଗଛ ଅଛି ଆମ୍ବ ଗଛ। ଆ ସେ ଗଛ ସେ ଗଛରେ ହିଁ। ସେ ସେ ଗଛରେ ହିଁ ମୁଁ ଭାବୁ ଚେୟ ପ
ହଁ ହଁ ହଁ ଆଚଛା ଆଉ ଗୋଟେ ଯ ମୁଁ ତମକୁ କାମ ଦେଇଥିଲି? ସେ ତାଜମହଲ ଗୋଟେ ଖଜୁରରି ପଡାରେ କରିବାର ସେଇଟା କରିଦେଲ କି?
ହ୍ୟାଲୋ
ା ପଇସା ଆସିନି ସାର୍
ଆରେ ପଇସା ତ ପଠାଉଛି। ଖାଉଛି କିଏ ସାରିଲା ଏଇଟା ପଇସା ଟା?
ହଁ ଏ ସାର୍ ତାଜମହଲର ଖାଲି ଫାଉଣ୍ଡେସନ ପଡିକି ତାକୁ ବର୍ଷା କହ ପାଇଁ ପାଣି ଖାଇବା ପାଇଁ ଛଡ଼ା ହେଇଯାଇଛି।
ହଁ ହଉ ବହୁତ ଭଲ ଧନ୍ୟବାଦ ଧନ୍ୟବାଦ ଅତି ସୁନ୍ଦର କାର୍ଯ୍ୟ କରୁଛ ତମେ। ହଁ ଆମ ଟିମ ରେ ତମେ ହିଁ ଜଣେ କାର୍ଯ୍ୟ ଦକ୍ଷତା ମହିଳା ଯିଏକି ଭଲ କାମ କରୁଛ। ଅନ୍ୟମାନେ ସବୁ ଖାଲି ଖାଇ ପିଇକି ଶୋଉଛନ୍ତି। କାମ ଦୁଇ ପଇସା ର ନାହିଁ। କିଛି ନାହିଁ।
ସାର୍ ଲେବର ତ ମିଳୁନାହାନ୍ତି। ସାର୍ ଲେବର ମିଳୁନାହାନ୍ତି ମୁଁ ନିଜେ କା ଖୋଳା ଖୋଳି କରିକି ଇଏ ପକେଇଦିଏ।
ନା ନା ତମେ ବେଶୀ ବେଶୀ ଅଧି-ଅଧିକ କଷ୍ଟ କରନି ତମେ କଳା ପଡିଯିବ।
ସାର୍ ସବୁ ତ ଆପଣଙ୍କ ସେବାରେ କାମ ଚାଲିଛି ଆଉ।
ହୁଁ ଅଧିକ କଷ୍ଟ କରିବନି ହଁ। ତ ମାଇଣ୍ଡଲି କାମ ତମେ ମସ୍ତିଷ୍କ ର କାମ କର ଶାରୀରିକ ଏତ ପରିଶ୍ରମ କର ନା ପଇସା ଅଛି ଆମର
ସାର୍ ମସ୍ତିଷ୍କରେ ମୁଁ ସିମେଣ୍ଟ ବାଲି ଗୁଡେ କେମିତି କିିନା ପକେଇବି।
ମ ମସ୍ତିଷ୍କ ମାନେ କହୁଛି ତମ ମୁଣ୍ଡରେ ତମେ ଭୁଅ ଆଉ ପକାଅ।
କଥାଟା ସବୁ ଖାଲିକି କହିବାକୁ ପଡିବ ବୋଧେ ଆପଣ କିଛି ବୁଝୁନାହାନ୍ତି ଆଉ।
ନାଇଁ ସାର୍ ଆପଣ ପିନ୍ଧିକି କୁହନ୍ତୁ ବେଶୀ ଖୋଲିକି କହିଲେ ଭଲ ଲାଗୁନି।
ଆଉ ସେ ଯୋଉ ସେପଟ ଟ୍ରେନ ଯିବା ରାସ୍ତା ଟା କେତେ ଯାଇ କାମ କମ୍ପଲିଟ ହେଲା ତମର?
ସାର୍ ଟ୍ରେନ ଯିବା ରାସ୍ତା ଟା ବର୍ତ୍ତମାନ ଖୋଳା ଚାଲିଛି। ପାଞ୍ଚ ଛଟା ଜେସିବି ଲାଗିଚ ଯେ ଜେସିବି ରେ କଣ ସେଇ ଡ୍ରାଇଭର କଣ ଥଣ୍ଡା ଫଥଣ୍ଡା ହେଇଯାଇଛି ଏବେ ଯୋଉ ବସା ହେଇଥିଲା ନା।
ହୁଁ ହୁଁ।
ଆଉ ତ ଥଣ୍ଡା ହେଇଯାଇଛି ତାକୁ ତ ସିଏ କଣଛୁ ମାଗିଛି ନେଇକି ଯାଇଛି ଆଉ ଦେଶୀ ବି କାମ ବି ମୁଁ କରିବି ନା କଣ ଏବେ।
ସେଇ ସେଇ କାମ ସେ କାମ ବିଷୟ ଖାଲି ଠକୁଛନ୍ତି ସେମାନେ। ଜ ସିବ ଡ୍ରାଇଭର ମାନଙ୍କର ସବୁ ମସ୍ତାନୀ ହେଇଗଲାଣି।
ଆମ ସିଏ ଏବେ ବାଜିରେ ଆମକୁ ଖୋଜୁଛି।
ଆଁ?
ସାର୍ ସିଏ ଏବେ ବାଜିବାକୁ ଖୋଜିବାକୁ ଯାଉଚି।
ବାଜିରା
ସାର୍ ଆମର ଯୋଉ ଆସିଷ୍ଟାଣ୍ଟ ମ୍ୟାନେଜର ଅଛନ୍ତି
ହୁଁ।
ହ୍ୟାଲୋ ସାର୍ ଆମ ଆସିଷ୍ଟାଣ୍ଟ ମ୍ୟାନେଜର ଆପଣଙ୍କ ସହିତ କଣ କଥା ହେବେ ବୋଲିକିନା କହୁଥିଲେ। ଆପଣ ଆପଣ ଆପଣ ଫ୍ରି ଅଛନ୍ତି କି ବର୍ତ୍ତମାନ କଥା ହେଇପାରିବେ ଦି ମିନିଟ୍?
ହଁ ଦିଅନ୍ତୁ ଦିଅନ୍ତୁ ତାଙ୍କର କଣ ସାଲେରୀ ଯାଇଛି ପୁରା ଏଥର?
ହଁ ତାଙ୍କର ଆସିଛି ସାଲେରୀ ଯେ ସିଏ କଣ ଅ ସେ ଯୋଉ କ ଚାଲିଛି ସେପଟ ତାଙ୍କ ବିଷୟରେ କଣ କଥାବେ କହୁଥିବେ।
ହଁ ହଁ ହଁ ଦେଇ ଦେଇଦିଅ।
ମାଁ ନିଅନ୍ତୁ ମାମ୍।
ହ୍ୟାଲୋ। ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ଆଚ୍ଛା ତମକୁ ଯୋଉ ରାସ୍ତା ସାଇଡ ରେ ମୁଁ ଏସି ଲଗେଇବା କହିଥିଲେ ସେ ଯାକ କାମ ସବୁ କମ୍ପ୍ଲିଟ୍ ହେଲାଣି?
ନାଇଁ ସାର୍ ଏଥିପାଇଁ ପଇସା ଟିକେ କମ୍ ପଡ଼ିଯାଉଛି ତ ଏଥିପାଇଁ ଟିକେ ଆପଣ ଦେଇଥାନ୍ତେ ବେଶୀ ନାହିଁ ଆଉ ଦି ତିନି ଲକ୍ଷ ହେଇଥିଲେ ହେଇଥାନ୍ତା।
ପଇସା ଟା ତମକୁ ପଚାଶ ଲକ୍ଷ ଟଙ୍କା ପକା ହେଇଥିଲା ତଥାପି କାମ କମ୍ପ୍ଲିଟ୍ କରିପାରୁନ ଏ ଯାଏଁ। ତମେ କାମ କେବେ କରିବ କେବେ? ତମେ ମୋର କମ୍ପାନୀ ବୁଡ଼ାଇବ ନା ଉଠାଇବ ମୁଁ ଜାଣିପାରୁନି କିଛି।
ଏ ନା ନା ସାର୍ ମୋର କିଛି ଭୁଲ୍ ନାହିଁ କଣ୍ଟ୍ରା ଚାଲ୍ ମାନେ କିଛି କାମ କରୁନାହାନ୍ତି।
କଣ୍ଟ୍ରାଚଦ୍ କଣ ତମେ ପରା କଣ୍ଟ୍ରାକ୍ଟର୍।
ଓ ମାଇ ଗଡ୍ ଓ ସରି ସାର୍ ସରି ସରି ସରି।
ଉଁ ଏଥର ଯେମିତି ମାଁ ଆଁ ଦ୍ ଗୋଟେ ଅଗଷ୍ ସେପ୍ଟେମ୍ବର ମାସରେ ବୈଶାଖ ଶ୍ରାବଣ ଆସିଲା ବେଳକୁ ଶ୍ରାବଣ କାର୍ ତିକ ମାସରେ କାମଟା କମ୍ପ୍ ଲି ପୂର୍ଣ୍ଣ ହବା ଦରକାର୍।
ଓକେ ଓକେ ସାର୍ ଅମ୍ ମୁଁ ନିଶ୍ଚିତ ଟ୍ରାଏ କରିବି।
ଆଉ ଯୋ ସେ ମୁଁ ତମକୁ ଟ୍ରେନ କାମ ଟା ଦେଇଥିଲି ଲାଇନ୍ଥ୍ ପଡ଼ାରୁ। ଚକାପ ଯାଏ ସେଇଟା କାମ କେତେ ଦୂର ଗଲା?
ହ ହ ଆଉ ସାର୍ ସେଇ କାମ ଟା ଚାଲିଚି ବର୍ତ୍ତମାନ ଉଁ ବର୍ଷା ହେଇଥିବାରୁ ସେ ଅ କଣ ଜେସିବି ଟା କାଦୁଅ ଭିତରେ ବୋଡି଼ ଯାଇଚି‌। ତ ସେ ବୋଡ଼ା ଭିତରୁକୁ ଟିକେ କାଡ଼ିବାକୁ ଟିକେ ଟାଇମ୍ ଲାଗିବ ବର୍ଷା ଖଣ୍ଡେ ତ ସରିଯି ହୋଉ ଆର ବର୍ଷ ବେଳକୁ।
ହଉ ହଉ କାମକୁ ଶୀଘ୍ର ସାର ତମକୁ ମୁଁ ଗୋଟେ ଭଲ ପଦରେ ରଖିବାକୁ ଚାହୁଁଛି ତମେ କାମ ଡିିଲେ କରୁଚ।
ହ ନା ନା ମତେ ଭଲ ପଦରେ ଫାଷ୍ଟ୍ ରଖି ସାରନ୍ତୁ ତାପରେ ମୁଁ ମୁଁ ମୋର କାମଟା ଠିକ୍ ସେ କରିଦେବି। ପଇସା ତ ଠିକ୍ ସେ ଦିଆ ହୋଉନି ସେଥିପାଇଁ ସେ ଲେବର ଯା କ ବି ପଳଉଚନ୍ତି କୁଆଡ଼େ କୁଆଡ଼େ ଲୁଚି ଲୁଚି ଛା ତ ଉପୁରୁ, ଡେଇଁ, ପାଚେରି ଡେଇଁ, କାନ୍ଥ ଭାଙ୍ଗି।
ତମକୁ ଭଲ୍ ତମକୁ ଭଲ ପଦ କଣ ତମକୁ ମୋ ହୃଦୟରେ ରଖିଛି।
ନାଇଁ ସାର୍ ଆପଣ ଆ ଯଦି ହୃଦୟରେ ରଖିଲେ ମୋ କାମ କେମିତି କରିବି ହୁଁ ବାହାରେ ରହିଲେ ସିନା ମୁଁ କିଛି କାମ କରିବି ସେ ଟ୍ରେନ୍ ଲାଇନ୍ ବିଷୟରେ କିଛି ଆଉ ଯଦି ଆପଣ ହୃଦୟରେ ର ଚାହୁଁଛନ୍ତି କହିଲେ ମୁଁ କାମ କେମିତି କରିବି? ହୃଦୟ ଫାଟିକି ବାହାରିଲେ ଭିତରେ ଆପଣ ମରିଯିବେ କହିଲେ।
ତମେ ବୁଝିପାରିଲନି କଥା ଟା ମାନେ ମୁଁ ତମକୁ ସବୁ କାମରୁ ନିବୃତ୍ତ କରେ। ମୁଁ ହୃଦୟର ଦେଖା ଦେଖି ଟିକେ କରିବା ପାଇଁ ତମକୁ ରଖିଛି ତମେ ତା କିଛି ବୁଝୁନ ଆଉ।
ପିଲା ରଖିକି ମୁଁ ହୃଦୟା ଦେଖା ଦେଖି କରିଦେବି।
ହେଁ ତୁମ୍ ଏସି ବାତ୍ ମତ୍ କରୋ ପାଗ୍ ଲି।
ହାନୋ ସାର୍।
ହଁ କୁହନ୍ତୁ।
ହଁ ତ କଣ କହିଲେ ସେମାନେ?
ସିଏ କହିଲା ହାର୍ଟ୍ ଫେଲ୍ ହେଇଗଲ।
କାମ କରିକି ହାର୍ଟ୍ ଫେଲ୍ ହେଇଗଲେ।
ହଁ ହଁ।
ସେ ମାଡାମ୍ ଟିକେ
ମୁଁ ଭାବୁଛି ନେକ୍ସଟ। କ୍ରାଇମ ଗୋଟେ ଯୋଉ ଆମେ ଫିଲ୍ମ ଟା କରିବା ଗୋଟେ ଆମେ ନିଜେ ନିଜେ ଗୋଟେ ଡାଇଲଗ ଲେଖି ଟିକେ ଭଲ ହୁଅନ୍ତା ବୋଧେ। ହ ଭଲ ବାହାପିଆ କଥା କହୁଛେ ନା ଆମେ। ବାହାପିଆ କଥା ଯୋଉ ଆମେ ଏତିକି କହୁଛେ।
ଆଉ ଆଜ୍ଞା ଆଜ୍ଞା ସରି ହ୍ୟାଲୋ ସାର୍। ଆପଣ ଯଦି ମତେ ହୃଦୟରେ ର ହଁ ହଁ। ନା ମୋର କଥା ଟିକେ ଅଛି ଟିକେ ଦି ମିନିଟ। ହଁ ଆଜ୍ଞା କୁହନ୍ତୁ।
ଯୋଉ ଫିଲ୍ମ ଟା ହବ ନେଷ୍ଟ ପ୍ରୋଜେକ୍ରେ ମୁଁ ଭାବୁଛି। ତମକୁ ଲିଡ ରଲ ହିରୋଇନ ଟା ମେ ହିରୋଇନ୍ ଟା ତମେ ରହିବ ଚଳିବ?
ହଁ ଚଳିବ ଚଳିବ କିଛି ଅସୁବିଧା ନୁହେଁ।
ତମର ଉଁ ସିନ୍ ଟା ବୁଝେଇଦେବି କି।
କି ଟା।
ସିନ୍ ସିନ୍ ମାନେ ଦୃଶ୍ୟ।
ଆଉ ଦୃଶ୍ୟ ହଁ ହଁ ଓକେ ଓକେ।
ଅର୍ଥାତ। ପ୍ରଥମ ଦୃଶ୍ୟରେ ହେବ କି ଗୋଟେ ତିନି ଦିନ ଭୋକିଲା ବାଘଟେ। ଜଙ୍ଗଲରେ ବୁଲୁଚି। ହେଲା ତମେ ଯାଇଚ ଜଙ୍ଗଲକୁୁ ବୁଲି। ନାଇଁ ଟିକେ ଭଲସେ ଶୁଣ।
ହଉ ହଉ ଆଉ ଠିକ ଅଛି ତାରେ କୁହନ୍ତୁ।
ଧ୍ୟାନର ସହିତ ଶୁଣନ୍ତୁ। ତୁ ଜଙ୍ଗଲରେ ବାଘ ବୁଲୁଚୁ ତିନି ଚାରି ଦିନ ହବ ହେଲା। ତା ହାବୁଡରେ ତମେ ପଡିବନି ତମ ହାବୁଡରେ ସେ ପଡିଯିବ। ବୁଝିପାରିଲ ତ ହଁ ତାପରେ ଯାହା ହବ ତମେ ସେଟା। ପାରିବୁ ଆମେ କିଛି ଦୂରକୁ ଦେଖିବୁ ଆଉ।
ଚଳିବ ଚଳିବ ଏଥୀରେ ପଇସା କେତେ ମିଳିବ ଯେ।
ହଁ ପଇସା ଆଉ କଣ ମଲା ପରେ ତମ ଘରେ ଲୋକଙ୍କୁ ସବୁ ଦିଆହବ ଆଉ।
ହଁ ସାର୍ ମୁଁ ଟିକେ ଆଗ ଖାଇ ପିଇ ସାରିଥିବି ତାପରେ ମୁଁ ସେଇ ସିନ୍ ଟା କରିବାକୁ ଚାହିଁବି।
ଆଚ୍ଛା ମିଳିବ ଗୋଟେ ପଚାଶ। ତି ଏ ମର ସବୁ ପଇସା ତମ ନାରେ କରିଦେ
ମୁଁ ମରିଲା ପରେ ସେ ପଇସା କିଏ ଉଠେଇ ପାରିବ ଆପଣ ଯଦି ଚାଲ। କରିକ କିି ଯଦି ଆଉ ଥରେ ନେଇଯିବେ।
ନାଇଁ ପଇସା ଟା କରିବି ଟଙ୍କା କିଛି କରିବିନି।
ଓହୋ ହଉ ଠିକ ଅଛି। ମୁଁ ରାଜି ଅଛି ଆଉ ଆଉ ମୁଁ କଣ। କହୁଛନ୍ତି ସେଇଟା ଉଁ କିଟାଲ ସେଇଟା।
ଆଉ ସେ ଯୋଉ ଓଡିଆ ସିନେମା ଗୋଟେ ସିନେମା ଯୋଉ ହବ ସେ ସିନେମାରେ। ହିରୋ ହବି ତ ମୁଁ।
କଣ? ଅ ହ ଆପଣ ହିରୋ ହେବେ?
ହଁ ମୋର ରୋଲ ହିରୋଇନ ପରା ତମେ ହେଲ ମୋ ରୋଲ ଟା ଟିକେ ଶୁଣିବ କି କଣ ମୋର ରୋଲଟା ଶୁଣ ତମେ ଯୋଉ ସେ ବାଘ ହାବୁଡରେ ପଡିଚ।
ହଁ।
ହଁ ସେ ବାଘ ହାବୁଡରେ ତମ ହାବୁଡରେ ଯୋଉ ବାଘ ପଡିଚି। ସେ ତମେ ତାକୁ ଆଟାକ୍ କଲା ବେଳକୁ ସେ ବାଘକୁ ମୁଁ ମାରିଦେବି ବୁଝିପାରିଲେ ଏଥର।
ଅଁ, ମୁଁ ବୁଝିପାରିଲି କିନ୍ତୁ ମୁଁ ମୋତେ ଯୋଉ ଭୋକ ଲାଗୁଥୁବ ସେଇ ଟାଇମ୍ ରେ ମୁଁ କଣ କରିବି?
ବାଘକୁ ଖାଇଦବ। ଓ ମାରିକି ପୁଡେଇକିରି। ମୁଁ ମାରିଦେବି ବାଘକୁ ପୁଡେଇ ତ କଞ୍ଚା ଖାଇଯିବ ନା କଣ ବାଘକୁ?
ଏ ନାଇଁ ମସଲା ଫସଲା ଟିକେ ହେଇଥିଲେ ହେଇ ଥାଆନ୍ତା।
ଆଉ ସେ ଲୁଣ ଫୁଣ ପୁରା ଭୋଜି କରିକି ମିଶିକି ଖାଇବ ନା ଆଉ।
ଆଉ ଏମିତି ହେଲେ ହିଁ ଟେଷ୍ଟ ଲାଗିବ କି?
ହୁଁ, ଆଉ କଣ କହୁଥୁଲ ତୋମେ କୁହ?
ମୁଁ କିଛି କହୁନଥିଲି କି ସରି ମୋତେ କେବେ କହିବ କହୁଥିଲି।
କଣ ସରିଗଲା?
କିଛି ସରିଗଲା ନାହିଁ। ମୋତେ କେବେ ସରି କହିବ ସେଇଟା ମୁଁ କହୁଥିଲି?
ମୁଁ ଆପଣଙ୍କୁ କେବେ ସରି କହିବିନି ମୁଁ ଆପଣଙ୍କ ହୃଦୟର ସହିତ କ୍ଷମା ମାଗୁଛି। କ୍ଷମା ପ୍ରା
ମୋ ହୃଦୟର ସହିତ ତୋମେ ମୋତେ କାହିଁକ କାହିଁକି କ୍ଷମା ମାାଗୁଚ।
ମୋ ହୃଦୟର ସହିତ ମୁଁ ଆପଣଙ୍କୁ କ୍ଷମା ଅର୍ଚ୍ଚନା କରୁଛି। କ୍ଷମା ପ୍ରାର୍ଥନା କରୁଛି।
ପ୍ରାର୍ଥନା ଶୁଣା ଯାଉନି ମୋତେ।
ଓ ଲିଖିତ ଆ
ହୁଁ, ପାନ୍ସ ଟଙ୍କା କେ ଲିଖିତ ଆକାରରେ ମୋ ପାଖକୁ ପହଞ୍ଚିବାରେ ଲେଟ୍ ହବ। ଦରକାର
ହଉ ଶୁଣିତ ଆକାରରେ?
ହଁ ଶୁଣି ତାଙ୍କର ରେପରୁଆ ଟିକେ ନେଟୱାର୍କ ପାଉନି।
ହଁ ଆଉ ତାହେଲେ କେବେ ଆସିଲେ ଦେଖାହେଲେ ଚକୋଲେଟ୍ କିନିଦେବି।
ଚକୋଲେଟ୍ କୋଉ ଚକୋଲେଟେ?
ଅଁ,
ସେଦିନ ବି କହିଥିଲି ଯଦି ଭୁଲି ଥାଅ ଦେଖ ମୋତେ ଏବେ।
କିଟକାଚ।
ହୁଁ, ଏସେ ହତେ ହେଁ ଭାଇ ଲୋଗ।
ହେ ଆ ଆଚ୍ଛା ଆପଣଙ୍କର ଅ
କଣ ହୁଁ?
ଆପଣଙ୍କର ଅଧ୍ୟୟନ କେମିତି ଚାଲିଛି? ହାଲ
ରନ୍ଧଣ ବର୍ତ୍ତମାନ